ହଁ ଭାଇ
କଣ କରୁଚନ୍ତି।
ମୁଁ ଏମିତି ବସିଥିଲି ସନ୍ଧ୍ୟା ବେଳେ ମନେ ପଡିଲା ମୁଁ କହିଲି ଆଉ ଦେହ ଭଲ ଅଛି ନା।
ଲ ଅଛନ୍ତି।
ହଁ ସବୁ ଭଗବାନଙ୍କ ଦୟାରୁ ଭଗବାନଙ୍କ ଆଶୀର୍ବାଦରୁ ସେ ଜଗ ନାଥ ଙ୍କ କୃପା ସମସ୍ତଙ୍କର ଭଲ ଦେହ ଭଲ ସବୁ ଚାଲିଚି ଗାଁ ବି ଠିକ୍ ଅଛି। ସବୁ କୁଶଳ ମଙ୍ଗଳ ଚାଲିଚି ଆଉ ଆଉ ଆପଣଙ୍କର ଘରେ
ଆଜ୍ଞା ହୁଁ।
ମୁଁ କହିଲି ଆପଣଙ୍କ ଘରେ।
ହଁ ଘରେ ସମ ସ୍ତେ ଠିକ ଠାକ ଅଛନ୍ତି ଗାଁରେ ତ ଏବେ ଆମର ଚାଷ ସ ଉଁ ଉଁ ଚାଲଲାଣି ଷ୍ଟାର୍ଟ ହେଇଗଣି ସେଉଠି ସମସ୍ତେ ଏବେ ବେ ବ୍ୟସ୍ତ ବିବ୍ରତ ରହୁଛନ୍ତି ଆଉ।
ଉ ହୁଁ ଆଉ କଣ କେମିତି ତମ ଆଡେ ଚାଷବାସ ହଉଚି ଟିକେ କହିଲ ଭାଇ।
ଆମର ତ ଓଡିଶାରେ କୃଷି ମାନେ ଅର୍ଥନୀତି ମେରୁ ଦଣ୍ଡ କହିବାକୁ ଗଲେ ଚଳେ। ଚାଷୀ ମାନେ ମୁଖ୍ୟତଃ ଏଠି ଡାଲି ଧାନ ଅ ତୈଳ ବୀଜ ପନିପରିବା ଆଉ ଏବଂ ଆର୍ଥିକ ଫସଲ ଚା କୃଷିର ବିକାଶ ଏବଂ ଚାଷୀଙ୍କ ଉନ୍ନ ଉନ୍ନତି ପାଇଁ ରାଜ୍ୟ ସରକାର ଅନେକ ଯୋଜନା ଓ ସହାୟତା ପ୍ରଦାନ କରୁଛନ୍ତି। ତାରେ ମୁଁ କ ଅ ସରକାର ଆଭଲେବଲ ରଖୁଚନ୍ତି। ଆଉ ଆପଣଙ୍କ ଆଡ଼େ ଚାଷ ବାସ କଣ କେମିତି ଚାଲିଚି। ହ୍ୟାଲୋ।
ହଁ ନାଇଁ ଠିକ ଯାହା କହିଲ ଭାଇ ତମ କଥା ହେ ତ ପୁରା ଏକମତ ସେ କାଳିଆ ଯୋଜନା କହିଲେ ଯୋଉ ଚାଷୀମାନଙ୍କର
ଆପଣଙ୍କ ଆଡ଼େ
ଆମ ଗାଁରେ ତ ଏଇଭଳିଆ ଆମର ତ ସେଇ ଆମ ଘର କଣ ଆମ ଗାଁ ବି ସେଇ କୃଷି ପ୍ରାଧାନ୍ୟ ଦେଶ ରାଜ ଗୋଟେ ଇଏ ଆମ ଜୀବିକା କହିଲେ ଚାଷ କରିବା ଆମ ଜୀବା କା ଯେହେତୁ ଆଉ ଚାଷୀ ଘରର ଛୁଆ ଆମେ ସେ ହଳ ନଙ୍ଗଳ ଆଗରୁ ଧରିଥିଲେ ଏ ଲୋକ ଟ୍ରାକ୍ଟର ଧରୁଚନ୍ତି। କିନ୍ତୁ ସେଇ ଆଗରୁ ଯେମିତି ଧାନ ଉତ୍ପାଦନ କରୁଥିଲେ ଏବେ ବି ସେଇ ଧାନ ଉତ୍ଦନ କରୁଚୁ। ଆଉ ଯେହେତୁ ମାନେ ଆମେ ଓଡିଶାରେ ଅଛୁ ଆଉ ଜଳବାୟୁ ଉପରେ ଆମରି ଯାହେଲେ ପୁରା ନିର୍ଭର ଯେମିତିକି ମୌସୁମୀ ଆସି ବ ବୋଲି ଅନେଇଥିଲୁ ମୈସୁମି ଆସିବା ଆଗରୁ ଆମେ ଧାନ ରୋଇଦେଇ ଥି ମାନେ ବୁଣିଦେଇଥି ଲୁ କି ମ ଇ ଆଶା ଦେଖି ମୌସୁମି ଆସିଲେ ଆମେ ଧାନ ରୁଆ ରୁଇ କରିବୁ ଧାନ କାମ ଷ୍ଟାର୍ଟ କରିବୁ। ଆଉ ବିଲ ବାଡି ସବୁ ହଳ କରିକି କାଦୁଅ କରିବୁ ତାପରେ ଚାଷ କରିବୁ ହେଲେ ମୌସୁମୀ ତ ଭଗବାନଙ୍କର ମାନେ କଣ କୋପ ରହିଛି କି ମୌସୁମୀ ଠିକ୍ ଟାଇମ ରେ ଆସିପାରୁନି ଆଉ ଆମେ ଅନେଇକି ରହିଛୁ ପୁରା ବର୍ଷା କୁ କିନ୍ତୁ ଯାହା ଭଗବାନ ମଝିରେ ମଝି ଦୟାରୁ ମଝିରେ ମଝିରେ କିଛି କିଛି ସ୍ୱଳ୍ପ ପରିମାଣରେ ବର୍ଷା ହେଉଛି ତ ଫଳ ରେ ମାନେ ଆମକୁ ମାନେ ବିଲ ମାଟି କା ପାଣି ଧରୁଛି ଅତି କମରେ ଆମ ଫସଲ ବଞ୍ଚିକି ରହୁଛି ଯଦି ବର୍ଷା ହେବନି କି ଖରା ହେବ କି କିଛି ହେବ ତ ଫସଲ ପୁରା ନଷ୍ଟ ହେଇଯିବାର ବହୁତ ସମ୍ଭାବନା ଥିଲା ଲାଗୁଛି ଫସ ଯେଉଁ ଭଳିଆ ବର୍ଷା ହେଉଛି ଲାଗୁଛି ଫସଲ ବଞ୍ଚିଯିବ। ଆଉ ଯଦି ଭଗବାନଙ୍କ ଆଶୀର୍ବାଦ ହବ ତ ଉଁ ମାନେ ଠିକ୍ ଟାଇମରେ ଯଦି ବେଶୀ ଡେରି ନହଇକି ବର୍ଷା ଠିକ୍ ଟାଇମ ରେ ହେଇଗଲା ତ ଲାଗୁଛି ଫସଲ ଏ ବସ୍ତ ହବ ଏ ସବୁ ଆସାନୁ ରୂପ ଅମଳ ନ ହେଇପାରେ ସମସ୍ତେ କହୁଛନ୍ତି ପାଣିପାଗ ବିଭାଗ କଉଚି ଏ ବର୍ଷ କମ ବର୍ଷା ହବାର ଅଛି। ତ ଆସାନୁ ରୂପ ଅମଳ ନ ହେଇପାରେ କିନ୍ତୁ ଯେହେତୁ ଆମେ ଓଡିଶାରେ ଅଛେ ଆଉ ଆମରି ଚାଷବାସ ସ ତ ସବୁ ମାନେ ସବୁ ପାଣିର ସୁବିଧା ଅଛି। ଉଁ ଲାଗୁଚି କି ଏତେ ବି ଆମର କ୍ଷୟକ୍ଷତି ହେବନି ବୋଲି ଆଉ। ଆଉ ଆପଣଙ୍କ ପଟେ କଣ କେମିତି ଏବେ ଚାଲିଚି? ଗାଁ ଖବର କଣ ଦେଶ ଖବର କଣ କୁହନ୍ତୁ।
କୁ କୃଷି ଉପରେ ନିର୍ଭରଶୀଳ। ଏଠାରେ ମୁଖ୍ୟ ଫସଲ ଭାବରେ ଧାନ ଅଧିକ ଅମଳ ହେଉଥିବା ବେଳେ ଡାଲି ଜାତୀୟ ଫସଲ, ତୈଳବୀଜ, ପନିପରିବା ଏବଂ ମାଛ ଚାଷ ମଧ୍ୟ କରାଯାଏ। ବୈସିୟିକ ଜ୍ଞାନକୌଶଳ ଓ ସ ସରକାରୀ ଯୋଜନା ଯୋଗୁଁ ରାଜ୍ୟରେ କୃଷି କ୍ଷେତ୍ରରେ ଉନ୍ନ ତି ଘଟୁଛି ତଳେ ଏ ଆମର ଯେତିକ ରହିଲେଣି ଆମ ଉ ପଶ୍ଚିମ ଓଡ଼ିଶାର ଲୋକ। ଏମାନଙ୍କର ପ୍ରାୟତଃ ଆଗୁଆ ଧାନ ମାନେ ସେମାନେ ଅ ଅମଳ କରନ୍ତି ଏତେଅଳୁ ପ୍ରାୟତଃ ସେ କରିସାରିଥାନ୍ତି ପୁଣି ଆଉଥରେ କରନ୍ତି। ମୌସୁମୀ ତ ଉପରେ ନିର୍ଭରଶୀଳ। କାରଣ ଏଠି ଜଳସେଚନ ବିକାଶ ପାଇଁ ସରକାର ବି ଅନେକ ପଦକ୍ଷେପ ନେଇଛନ୍ତି। ରାଜ୍ୟ ସରକାରଙ୍କ ଚାଷୀଙ୍କ ସହଜ ଋଣ ଯୋଗାଇ ଦେଇଛି କୃଷି କ୍ଷେତ୍ରରେ ଆଧୁନିକ କାରଣ ପାଇଁ। କୃଷି ଓଡିଶାର ପରି କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେଲେ। ଅନୁନତ ଚାଷ ପ୍ରଣାଳୀ ଏବଂ ବାତ୍ୟା ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ କୃଷକମାନେ କ୍ଷତିର ସମ୍ୟୁଖିନ ହୁଅନ୍ତି। ଏଥିପାଇଁ ଫସଲ ବୀମା ଏକମାତ୍ର ସହାୟତା। ଆଉ କଣ କେବେ ଗାଁକୁ କେବେ ଆସିବେ?
ସେ ଇ। ଗାଁକୁ ତ ଯେହେତୁ ଆମେ ଗାଁରୁ ଆସିଛୁ ତ ଗାଁକୁ ତ ଯିବାଟା ଆମର ବହୁତ ଆଶା ରହିଛି ଗାଁକୁ କୁ ଯିବା ପାଇଁ। ଆଁ ଆଉ ଗାଁକୁ ତ ଛାଡିକି ଆମେ ରହିବାକୁ ଜମା ବି ଇଚ୍ଛା ନାହିଁ ହେଲେ କଣ କରିବୁ। ନିଜ କର୍ମ ନିଜ ଭବିଷ୍ୟତକୁ ଦେଖିକି ଆମକୁ ଇଚ୍ଛା ନଥିଲେ ବି ଗାଁ ଛାଡ଼ିକି ବାହାରେ ରହିବାକୁ ପଡ଼ୁଛି। ଆଉ ଲା ଆଶା କରୁଛି କି ବହୁତ ଶୀଘ୍ର ଗାଁକୁ ଯିବି। ପାଖରେ ଟିକିଏ ଅର୍ଥର ଅଭାବ ଯୋଗୁଁ ମୁଁ ଗାଁକୁ ଚାହିଁଲେ ବି ଯାଇପାରୁନାହିଁ। ତ ଯଦି ମୋର ଅର୍ଥ ମାନେ ଲାଗୁଛି ଦରମା ମିଳିଗଲେ ଆସନ୍ତା ମାସରେ ମୁଁ ଗାଁକୁ ଯିବା ପାଇଁ ଭାବୁଚି। ଆଉ ଗାଁରେ ବହୁତ ସାଙ୍ଗମାନେ ହିଁ ମତେ ଫୋନ୍ ମାନେ ମୋବାଇଲରେ କଲ୍ କରି ମାନେ ଫୋନ୍ କରିକି ସମସ୍ତେ ଡାକୁଛନ୍ତି ଆସୁଛନ୍ତି ଆଉ ମୋତେ ଝୁରୁଛନ୍ତି ମୁଁ ବି ଆମ ଗାଁ ଲୋକଙ୍କୁ ଝୁରୁଛି ହେଲେ ଭଗବାନଙ୍କର ମାନେ ଲୀଳା କି ଉଁ ଯେ ଯାହା ଚାହେଁ ସେଟା ମିଳିପାରେନି। ତ ଲାଗୁଛି କି ହୁଁ ମାନେ ଦରମା ଆସିଲେ ମୁଁ ଗାଁକୁ ଯିବି ଦୁଇ ତିନି ଦିନି ବୁଲିକି ଆସିବି ଆଉ ଆମ ଗାଁରେ ତ ରଥଯାତ୍ରା ବହୁତ ଭଲରେ ହୁଏ। ସବୁ ଆଖପାଖ ସବୁ ଗାଁରୁ ଆସନ୍ତି ଆମ ଗାଁକୁ ରଥଯାତ୍ରା ଦେଖି। ତ ଜଗାକୁ ବହୁତ ଆଶା ଅଛି କି ଆମ ନିଜ ଗାଁରେ ମାନେ ଲୋକ ରଥରେ ଚଢ଼ିକି ରଥ ଦଉଡ଼ିକି ନିଜେ ଟାଣିବା ପାଇଁ ଆମ ଗାଁରେ ତ ଏଇଟା ଆଶା ଅଛି ତ ରଥଯାତ୍ରା ଯିବି ଆଉ ଗାଁକୁ ହୁଁ ଜଗାକୁ ଦେଖିବି ରଥରେ ଆଉ ତାର ଅବଢା ଖାଇକି ଆସିବି ଏଇ ଯେମିତି ଭାବିଛି ଆଉ ଆଉ ଆପଣଙ୍କ ଗାଁରେ କଣ କେମିତି ଅଛି ରଥଯାତ୍ରା ଶିବ ମନ୍ଦିର କଣ କେମିତି ସବୁ କାମ ଚାଲିଛି?
ବହୁତ ଧୁମଧାମରେ କହିବାକୁ ଗଲେ ଗୋଟେ ବର୍ଷର ଗୋଟିଏ ମାନେ ପର୍ବ ଆଉ ସବୁ ସମସ୍ତେ ଗାଁ ଲୋକ ଯ କି ସମସ୍ତେ ବନ୍ଧୁବାନ୍ଧବ ସମସ୍ତେ ଆସନ୍ତି। ଆଉ ରଥଯାତ୍ରା ସମସ୍ତେ ରୁହନ୍ତି ଦେଖନ୍ତି ଉ ଏଠି ଆମ ରଥଯାତ୍ରାରେ ମେନ୍ ଆକର୍ଷଣ ଘୋଡ଼ା ନାଚ ହୁଏ।